ହଁ କଣ କରୁଛ?
ଏଇଠି ବସିଥିଲି ଆଉ।
ହୁଁ।
ତମେ କଣ କରୁଛ? ହଁ।
ହଁ ମୁଁ ବି ବସିଚି ଆଉ ବସିଚି ଆଉ। କେତେ ଜଣ ପିଲା। ହଁ ଏଇଠି ଅଛନ୍ତି କେତେଜଣ ପିଲା କଣ ଟିଉସନ ଆସୁଚନ୍ତି।
କୋଡିଏ ଜଣ ଆସୁଚନ୍ତି।
କୋଡିଏ ଜଣଙ୍କୁ ଏକା ପଢାଅ।
ଏକା ନୁହଁ ମାନେ ଆସୁଛନ୍ତି ଶିଶୁ ମନ୍ଦିର ପିଲା ଇଂଲିଶ ମିଡିୟମ ପିଲା। ଆଉ ଏମତି ଦି ତିନିଟା ଖଣ୍ଡେ ଏଇ ଅଙ୍ଗନବାଡି ଛୁଆ ଶିଶୁ ବାଟିକା ପ୍ରଥମ ଦ୍ୱିତୀୟ ସବୁ ଆସନ୍ତି ମୁଁ। ଏଇ ସବୁ ଅଙ୍ଗନବାଡି ଗମେଣ୍ଟ ସ୍କୁଲ ପିଲାଙ୍କୁ କରିଦିଏ ସକାଳେ ଟାଇମରେ ଆଉ ଶିଶୁ ମନ୍ଦିରକୁ ଇଂଲିଶ ମିଡିୟମ ପିଲାଙ୍କୁ କରୁଚି ମାନେ ଏଇ ଚାରିଟାବେଳକୁ। ଅଲଗା ଅଲ
ଆମ ମାଇଁ ମୋ ମାଇଁ ବି ସେମିତି କରୁଛନ୍ତି। ତାଙ୍କର ଆସୁଛନ୍ତି ବୋଧେ ଦଶ ବାରଟା ପିଲା। ସକାଳେ ଅଧା ପିଲାମାନଙ୍କୁ କରିଦଉଛନ୍ତି। ସନ୍ଧ୍ୟାରେ ଅଧା ପିଲାଙ୍କୁ କରୁଛନ୍ତି।
ହଁ ସେମିତି ନ କଲେ ଏକୁଟିଆ ମାନେ ଏତେ ପିଲାଙ୍କୁ ପଢେଇ ହବନି। ମାନେ
ଏକୁଟିଆ ହଁ ବା। ପୁଣି ଶିଶୁମନ୍ଦିର ସେ ଯାଉ-ଯାଉଛନ୍ତି। ଦିନ ସାରା ସେପଟେ ରହୁଛନ୍ତି। ଦଶଟାରୁ ଚାରିଟା। ନିଜର ପୁଣି ପଢୁଛନ୍ତି। ତାଙ୍କୁ ପୁରା ହଁ ବା। ପୁଣି ତିନି ପୁରା ପ୍ୟାକ୍। ପୁଣି ଆହୁରି ନିଜେ ବି ପାଠ ପଢୁଛନ୍ତି।
ପାଠ ପଢୁଥିବେ। ପୁଣି ରୋଷେଇ ଯାହାହେଲେ ବି କରୁଥିବେ।
ରୋଷେଇ ବି କରୁଛନ୍ତି। ଏକା ଏତେ କେମିତି ମ୍ୟାନେଜ କରୁଛନ୍ତି, ସିଏ ହିଁ ଜାଣିଥିବେ।
ମୁଁ ପା ଆଉ କ-କଣ ମୁଁ ସକାଳୁ ସକାଳୁ ମୁଁ ଟିଉସନ କରୁଚି। ପୁଣି ଯାଉଚି କଲେଜ। ପୁଣି କଲେଜରୁ ଦିଟା ତିନିଟା ବେଳକୁ ଆସୁଚି। ପୁଣି ଟିକେ ସମୟ ଖାଇକି ରେଷ୍ଟ୍ ନେଇକି ପୁଣି ମାନେ ଟିଉସନ୍। ଟିଉସନ୍ ପରେ ମୁଁ ଆଗରୁ ଯାଉ ଥିଲି। ପୁଣି ଟିଉସନ୍ ପରେ ଆହୁରି ଜଣ ଘରୁକୁ କରିବାକୁ। ଏ ଏବେ ଆଉ ଗଲିନି। ମୋ ଦେହ ଖରାପ ହେଲା। ମାନେ ଏତେ ବଜ ବଜ ତୁ ଯାହାହେଲେ ଦିନ କୁ ତିନି ଚାରି ଘଣ୍ଟା ବଜ ବଜ ପୁଣି ତିଉସନ। ନିଜର ପୁଣି ସାଇନ୍ସ ମାନେ ଜାଣିଥିବ କେତେ ପ୍ରାକ୍ଟିକାଲ ଖାଲି ଲେଖା।
ତମର ପ୍ରାକ୍ଟିକାଲ। ହଁ।
ହଁ ବା ସାଇନ୍ସର ମୋର ବଟ୍ନି ବଟନୀ ଜୁଲୋଜି ମୁଁ ନେଇଛି ଯେ, ମୁଁ ଖାଲି ପ୍ରାକ୍ଟିକାଲ ଲେଖିକି ଡ୍ରଇଂ କରିକି ମୋ ଦିନ ଯାଉଛି।
ମୋ ସାନ ଭାଇର ବି ସାଇନ୍ସ ତ। ତା ପ୍ରାକ୍ଟିିକାଲତ
ପ୍ରାକ୍ଟିକାଲ ତ ପ୍ରାକ୍ଟିକାଲ ବେଶୀ ଗୁଡ଼ାକୁ ତାପରେ, ପୁଣି ଇଣ୍ଟରନାଲ, ପୁଣି ସେମିଷ୍ଟାର। ଏମିତି ତ ଚାଲୁ ଚାଲୁ ଦିନ କେଡ଼େ ବକୁ ଯାଉଛି ଆଉ। ମାନେ କେ-ମୋର ଏଇଠି ପା ମୁଁ କହିଲି ନାଇଁ ମୁଁ ମୋର ଏବେ ଚଉଦ ତାରିଖରୁ ମୋର ପୁରା ହେଇ ଯୋଉ ସେମି ସେକେଣ୍ଡ ସେମିଷ୍ଟାର୍ ଷ୍ଟାର୍ଟ। ମୁଁ ହଁ ଏବେ ବସିକି ମୁ ପ୍ରାକ୍ଟିକାଲ ଲେଖୁଥିଲି।
ହେଲେ ଆମ ୟୁନିଭର୍ସିଟିରେ ହେଇଗଲାଣି ସେକେଣ୍ଡ ସେମିଷ୍ଟାର ପିଲାମାନଙ୍କର।
ଆମର ଏଥର ଲେଟ୍ ଏତେ କଣ ପାଇଁ କେଜାଣି ନହେଲେ ସବୁ ନୟା କଲେଜ ରେ ହେକରେ ସବୁ କଲେଜ ରେ ହେଇଗଲାଣି।
ତମର ଉତ୍କଳରେ ଯାଉଛି ନା ଉତ୍କଳରେ ବହୁତ ଲେଟେ।
ହଁ ବା ମୁଁ ପି ଏମ କଲେଜରେ ପଢୁଛି ତ।
କୋପି ଏନ ନା?
ହଁ ଆମର ଉତ୍କଳ ୟୁନିଭର୍ର୍ସିଟି ଅଣ୍ଡରଟେକରେ ଯାଉଛି।
କେମତି ତମେ ଯିବା ଆସିବା କେମିତି କରୁଛ ନା ରହୁଛ ହସ କଣ କେମତି କରୁଛ?
ନାଇଁ ମଁ। ମୁଁ ଦି ବର୍ଷ ରହୁଥିଲି। ପ୍ଲସ୍-ଟୁ ଦି ବର୍ଷ ରହୁଥିଲି ହଷ୍ଟେଲରେ। ଏବେ ଯୋଉ ପ୍ଲସ୍-ଥ୍ରି ଚାରି ବର୍ଷ ଚ ବର୍ତ୍ତମାନ ଯିବା ଆସିବା କରୁଛି। ଆମ ଏଇଠୁ ଖୋର୍ଦ୍ଧା ମାତ୍ର ପଚିଶ କିଲୋମିଟର ତ।
ହଁ।
ତ ଡାଇରେକ୍ଟ ବସ୍ ମାନେ ଆମ ଗାଁ ଷ୍ଟପେଜରୁ ବସ୍ ଯାଉଛି। ପୁରା କଲେଜ ଠି ଓହ୍ଲଉଛି ମୁଁ
ମାନିବାକୁ ପଡ଼ିବ। ପଚିଶ ପଚିଶ କିଲୋମିଟର କଣ କମ ହେଲାଣି ନା କଣ?
କିଛି ଲାଗୁନି। ବେ ପଇଁଚାଳିଶ ମିନିଟ୍ ଖଣ୍ଡେ ଲାଗୁଛି। ପଇଁଚାଳିଶ ମିନିଟ ଲାଗୁଛି। କିଛି ବି ଲାଗୁନି। ତାପରେ ବି ମୁଁ ପ୍ରାୟ ହେଲିବି ହଁ ଗଭର୍ଣମେଣ୍ଟ ବସ୍ ପୁଣି ନାହିଁ ଆମ ଏପଟେ। ଡେଲି ବସ୍ ପୁଣି କୋଡ଼ିଏ ହଁ ବା ଡେଲି କୋଡ଼ିଏ ଯିବୁ କୋଡ଼ିଏ, ଆସିବୁ କୋଡ଼ିଏ। ଡେଲି ଚାଳିଶ ଆାଗ ମାନେ ତମେ ବସ ଭଡ଼ା ରଖିବ।
ହଁ ବା ମୁଁ ବି ତ ସେୟା କରୁଛି ଆଉ। ମୋର ଏଠି ଆ ମୋ ବସ୍ ରେ ପଳଉଛି ସେଥିରେ ବି ଚାଳିଶ ଟଙ୍କା ତ ମୋର ଖର୍ଚ୍ଚ ହଉଛି ଆଉ ଚାଳିଶ ପଇଁଚାଳିଶ
ମୋ ବସ୍ ରେ ବି ଗଲେ କେତେ ଟଙ୍କା ନେଉଛନ୍ତି କି?
ମାନେ ବାଟ ଅନୁସାରେ କିଲୋମିଟର ଅନୁସାରେ।
ଓହୋ।
ମାନେ ଦି କିଲୋମିଟର ଭିତରେ ହେଲେ କିରି ଦିଇ କିଲୋମିଟର ଭି ତରେ ହେଲେ କିରି ପାଞ୍ଚ ଟଙ୍କା ଏସି ରେ ଦି କିଲୋମିଟର ରୁ ଅ ଧିକ ହେଲେ ଦଶ ଟଙ୍କା ଏସି ରେ ନନ୍ ଏସି ହେଲେ ଚାରି କିଲୋମିଟର ଭିତରେ ହେଲେ କିରି ପାଞ୍ଚ ଟଙ୍କା ଚାରି କିଲୋମିଟରରୁୁ ଅଧିକ ହେଲେ ଦଶ ଟଙ୍କା ତାପରେ ପନ୍ଦର ଟଙ୍କା ଏମିତି ବି ଅଛି।
ଓହୋ ସେଇଆ ତାପରେ ମୁଁ ସବୁବେଳେ ବି ମାନେ କଲେଜ ଯାଉନି ମାନେ ଯୋଉ ଯୋଉ ଟାଇମ୍ ରେ ମାନେ ପ୍ରାକ୍ଟଟିକାଲ ଥିବ। ସପ୍ତାହକୁ ଯାହା ହେଲେ ବି ମୋର ଗୁରୁ, ଶୁକ୍ର, ଶନି ପ୍ରାକ୍ଟିକାଲ୍ ରହୁଛି। ତାପରେ ଏମିତିରେ ବି ଯୋଉ ଦିନ ମେଜର କ୍ଲାସ୍ ତିନ୍ ତିନଟା ଥିବ, ସେଇଦିନ ଯାଉ ସପ୍ ସପ୍ତାହରେ ମିନିମମ୍ ମୋତେ ଚାରି ଦିନ ପ୍ରାୟ କିନ୍ତୁ ଯିବାକୁ ପଡୁଛି ଚାରି ପାଞ୍ଚ ଦିନ। ଦି ଦିନ ଯାଉନଥିବି ଯଦି ବଡ କଥା। ନହେଲେ ଚାରି ଦିନ ପ୍ରାୟ ଯିବାକୁ ପଡୁଛି।
ନ ଗଲେ ହବନି। ସେଇଠି ବି ତ ପ୍ରାକ୍ଟିକାଲ୍ କରିବାକୁ ପଡିବ। ସେଇଠି ବି ତ ପ୍ରାକ୍ଟିକାଲ୍ କରିବାକୁ
ପୁଣି ହଁ ବା। ପ୍ରାକ୍ଟିକାଲ୍ କ୍ଲାସ ଆଟେଣ୍ଡ ନ କଲେ ତାପରେ ପୁଣି ସେଭେଣ୍ଟି ଫାଇଭ ପର୍ସେଣ୍ଟ ପୁଣି ଆଟେନାନ୍ସ ରହୁ ଛିନା। ନ ଗଲେ ବି ଖରାପେ। ତାପରେ କିଛି ଅସୁବିଧା ନାହିଁ ମ ଯିବା ଆସିବା କିନ୍ତୁ ମ ତେ ଗୋଟେ ସୁବିଧା ହେଇଛି କି ଡାଇରେକ୍ଟ ବସ୍ ନା ମାନେ ଏଠୁ ଯାଇ ସେଠୁ ଓଲହଉଛି। ଯଦି ଦି ଦିଟା ବସ ହୁଅନ୍ତା ମୁଁ ତାହେଲେ ହଷ୍ ଷ୍ଟେଲ୍ ରେ ଆରାମ ସେ ରହିଯାନ୍ତି। ତାପିରି ଭାବିଲା ବେଳକୁ ହଷ୍ଟେଲ ଯିବାକୁ, ହଁ। ତାପରେ ଭାବିଲା ବେଳକୁ ହଷ୍ଟେଲରେ ରହିବାକୁ, ଖାଇବା ତ ଯାହା ମାନେ ଏମିତି ତାପରେ ବି ମୁଁ ଦେଖ୍ ମୁଁ ଆଡ଼କୁ ଘରେ ଦେଖିଲା ବେଳକୁ ପୁଣି ଟ୍ୟୁସନ୍ ମୁଁ ଦେଖୁଛି ପିଲା ଆହୁରି ଅଧିକ ଅଧିକ ବଢୁଛନ୍ତି। ଫାଷ୍ଟ ମୁଁ ଦିଟା ପିଲାଙ୍କୁ ମାତ୍ର କରୁଥିଲି।
ହଁ।
ମାନେ ମୁଁ ଆର ଜୁଲାଇ ରୁ ଟ୍ୟୁସନ୍ ଷ୍ଟାର୍ଟ କରିଥିଲି ମାତ୍ର ଦିଟା ପିଲାଙ୍କୁ। ଏଇ ବର୍ଷ ଜୁଲାଇ କି ଦେଖିଲା ବେଳକୁ କୋଡ଼ିଏ ପିଲା ହେଇ ସାରିଲେଣି।
ହୁଁ ହୁଁ ହୁଁ ଭ ମାନେ ପିଲାମାନେ କ'ଣ ହେଇଗଲା ଭଲ ପଢେଇଲେ ଗୋଟେ ଗୋଟେ କରିକି ଆସିଯିବେ ତା ମନକୁ ମନ।
ହଁ ବା ସେ ପିଲା ମୁଁ ଭାବୁଥିଲି ଏଇ ବର୍ଷ ଏଇ ଜାନୁଆରୀ ଏଇ ଜାନୁଆରୀ ନୁହତ ମାନେ ଏବେଠୁ ମାନେ ଜୁନ୍ ଜୁଲାଇ ଆଡକୁ ଯାଇକି ହଷ୍ଟେଲରେ ରହି ଯାଇଥାନ୍ତେ ଏତେ ପିଲାଙ୍କୁ ବି ଅଧାରୁ ଛାଡିକି ଯିବାଟା ବି ଠିକ ହବନି।
ତ ମାନେ ହଷ୍ଟେଲ୍ ରେ ରହିବା ବି ବହୁତ କଷ୍ଟ।
ହଁ ବା ଖାଇବା ତ ଯାହା। ପୁଣି ଯାହାହେଲେ ସବୁ କଷ୍ଟ ମୁଁ ଦି ବର୍ଷ ରହିଛି ମୁଁ ଜାଣିଛି। ମୁଁ ବି ସେଇ ଦି ବର୍ଷ ରହିଛି ମୁଁ ଜାଣିଛି।
ହଁ ହଷ୍ଟେଲରେ ବହୁତି କଷ୍ଟ।
ଘରେ କ'ଣ ଯେତେବେଳେ ଯାହା ଇଚ୍ଛା ହେଲା ସେଇଆ ଖାଇଲ।
ସାଙ୍ଗମାନେ ସାଙ୍ଗମାନେ କହୁଛନ୍ତି ଆମ ହଷ୍ ତେଲକୁ ଗୋଟେ ଥର ଆସେ ଦେଖିବୁ ଖାଇବା କେମିତିଆ ତାପରେ ଏଠୁ ମୁଣ୍ଡ ବୁଲେଇ ହେଇଯିବ।
ହଁ, ହଁ ବା ଖାଇବା ବହୁତ ଇଏ।
ଖାଇବା ଏମତି କାହିଁକି ହଷ୍ଟେଲ ରେ ଦିଅନ୍ତି କେଜାଣି ପଇସା ହଁ ଆଉ ପାଁଶହ ଟଙ୍କା ଅଧିକ ନିଅ ଭଲ ଖାଇବା ଦିଅ।
ନାଇଁ ମୁଁ ଯୋଉଠି ପ୍ଲସ୍ ଟୁ ରେ ରହୁଥିଲି ସେତେ ବି ଖରାପ ନାହିଁ ଚଳିବ। କିନ୍ତୁ ଯାହାହେଲେ ବି ଟିକେ ଆଉ।
ଦିଅନ୍ତି। ପିଲାମାନେ ତ ସନ୍ତୁଷ୍ଟ ନୁହେଁ ଆଉ।
ଆମର ଯାହାହେଲେ ବି ଦିଅନ୍ତି ମାନେ ଭଲ ଟିକେ ଖାଇବାକୁ ଏବେ କିନ୍ତୁ ଗମେଣ୍ଟ ହଷ୍ଟେଲରେ ରହିଥାନ୍ତି ମାନେ ପ୍ଲସ୍ ଥ୍ରୀ ଟା ତ। ସେଇଠି ଟିକେ ଭଲ ଖାଇବା ନୁହଁ। ଦି ଟାଇମ୍ ଖାଇବା ମୁଁ ଆଗରୁ ଯୋଉଠି ରହୁଥିଲି ଚାରି ଟାଇମ୍ ଖାଇବା। ଏବେ ଏଇ ଗମେଣ୍ଟ ହଷ୍ଟେଲରେ‌, ହଁ ମ ଯିବା ଆସିବା କିଛି ଅସୁବିଧା ତ ହଉନା।
ଟ୍ୟୁସନ୍ କେତେ ସମୟ କରୁଛ? ଏବେ କରିବ?
ଟ୍ୟୁସନ୍ ଏବେ ଚାରିଟା ରୁ ପାଞ୍ଚଟା ପଞ୍ଚଚାଳିଶି ଯାଏ ନହେଲେ ଛଅଟା ଯାଏ ଆଉ।
ଦି ଘଣ୍ଟା ତ ଆଉ।
ହଁ ବା।
ଦି ଘଣ୍ଟା ତାପରେ ପଢାପଢି କରିବ ଆଉ ନା କ'ଣ? ଅଧଘଣ୍ଟା ଘଣ୍ଟେ ରେଷ୍ଟ ନେଇକି।
ହଁ, ପଢାପଢି ଟିକେ କର୍
ଟିକେ ଏକ୍ସାମ୍ ଏକ୍ସାମ୍ ପାଖକୁ ଆସିଲେ ପୁରା ପଢା ପଢି ଆଉ ଟିକେ ଜୋର ସୋର ଲାଗିଯିବ ନହେଲେ
ହଁ, ହଁ ବା। ଏମିତିରେ ସବୁଦିନ ଟିକେ ଟିକେ ଯାହା ଲେଖା ଲେଖି ନୋଟ୍ସ୍ ଲେଖା ଲେଖି ପ୍ରାକ୍ଟିକାଲ ଲେଖା ଲେଖି ଏମିତି କରେ। ଆଉ ଏଇ ପଢା ଏଇ କେତକଦିନି ଟିକେ ମୁଁ ବେଶୀ ହଇରାଣ। ନିଜେ ପଢୁଛି ପୁଣି ପିଲାଙ୍କୁ ପଢା ଯାହାହେଲେ ପରୀକ୍ଷା ଛଅ ଦିନି କେତେ ଦିନି ଟିଉସନ ବନ୍ଦ କରିବି ଦିନେ ହଁ ପରୀକ୍ଷା ହେଇଛି ଆଁ ଗୋଟେ ଦିନ ଛୁଟି କରିଦେବି।
କେମିତି କଣ କରୁଛ ଯେ ପରୀକ୍ଷା ହଉଛି ଛଅଟା ସବଜେକ୍ଟ। କେ କେତେ ଦିନ ବନ୍ଦ କରୁଛ ଟିଉସନ।
ନା ଟିଉସନ ବନ୍ଦ କରିନି ବା ଏମତି ଟିକେ ସମୟ ମାମା କେତେବେଳେ ପଢେଇ ଦଉଛି ଦିଦି ଥିଲା ବଳେ ଦିଦି ବି ଟିକେ ଟିକେ ପଢେଇଦି ମୁଁ ଯାଏ ହେରି କଲେଜ ଯା ହେରି ତାପରେ ଏଠୁ
ଦିଦି ତ ପଢ଼େଇ ପାରୁନଥିବେ ସେ କାରଣ ରହୁଛନ୍ତି ତାଙ୍କ ଗାଁରେ।
ହଁ ଏବେ ବି ମାମା ଟିକେ ଟିକେ ଯାହା ପଢେଇଦବ ସକାଳ ଟାଇମ ଟା ମୁଁ କଲେଜ ଯିବି। ମୋର ଏଗାରଟାରୁ ଅଛି ଏକ୍ଜାମ, ମୁଁ ଯାହାହେଲେ ଘରୁ ହିଁ
ନେଇଗଲେ। ଏକ୍ଜାମ ଥିଲେ ଛୁଟି କରିଦେବ ଆଉ ବରଂ ପରେ ମ୍ୟାନେଜ୍ କରିଦେବ ରବିବାର ଦେଖିକି। ଆଉ ଏକ୍ଜାମ ବେଳେ କାଇହିଁ କରିବ ପଢିବ ଟିକେ ଦା।
ହଉ ନହେଲେ ଏକ୍ଜାମ ରୁ ଭାବୁଛି ଆସ ଆସିଲା ପରେ କରିବି ଆଉ। ଚାରିଟା ପରେ ଆଉ। ମୁଁ ଘରେ ଆସିିକି ପହଞ୍ଚିଲା ବେଳକୁ ଚାରିଟା ପାଞ୍ଚଟା ହେଇଯିବ। ଦିଟାରେ ପରୀକ୍ଷା ସରିଥାନ୍ତା।
ହଁ କହିଲେ ନହେଲେ ଛୁଟି କରିଦବ ରବିବାର ସେମିତି ମ୍ୟାନେଜେ କରିଦେବ ହେବନି।
ରବିବରେ ରେ ମୁଁ ଛୁଟି କରୁନି ତ, ରବିବରେ ବି ପଢ଼ୁଉଚି।
ରବିବାର ହି ପୁରୁଛ ରବିବାର ବା ଛୁଟି ହୁଏ।
ତମେ ଜାଣିନ ଏଇ ଗାଁ ରେ ବହୁତ କିଛି।
ମାନେ ମୋ ମାଇବା କହୁଥିଲେ କହିଲେ ମାନେ ମୁଁ ଯଦି ଏକ୍ଜାମ ଦବାକୁ ଯିବି ଯଦି ବେଶୀ ଦିନ ଛୁଟି କରିଦେବି ଏକ୍ଜାମ ପରେ ବି ଆସିକି ଯଦି ଏକ୍ସାମ ପରେ ଆସିଲେ ମାନେ ସେ ମାନେଜ କରିବେ ଡବଲ ଡବଲ କରିକି ଟିଉସନ୍ ରବିବାରେ ହଉ ଆଉ ସେମିତି କେତେବେଳେ ଡାକିକି ମ୍ୟାନେଜ କରିଦେବେ ଯଦି ନ କଲେ ପିଲାମାନେ ପଇସା କାଟିଦେବେ।
ହଁ ପା ଏ ଡବଲ ମୁଁ ରବିବାର ବି ରବିବାର ସମସ୍ତେ ସବୁ ପିଲାଙ୍କର ଏକ୍ଜାମ। ମୁଁ ରବିବାର ରେ କିନ୍ତୁ ଆଉ ଦି ଟାଇମ କରୁ ନାହିଁ ମାନେ ଶିଶୁ ମନ୍ଦିର ପିଲାକୁ ଗଭର୍ଣମେଣ୍ଟ ସ୍କୁଲ ପିଲା। ଆମେ ଏକାଥରେ କେ ଏକ୍ଜାମ କରିଇଦୋଉଚି ସବୁ ପିଲାଙ୍କର। ଶନିବାର ର ସେମାନଙ୍କର କୋଶ୍ଚିନ୍ ବନେଇ ଦୋଉଚି, ରବିବାର ତାଙ୍କର ଏକ୍ଜାମ।
ହଁ ନହେଲେ ପଇସା କାଟି ଦୋଉଛନ୍ତି ନା କାଟୁନାହାନ୍ତି ସେମିତି?
ନାଇଁ ପଇସା କେହି କାଟୁନାହାନ୍ତି।
ହଁ ମାଇଁ କହିଲେ ଯଦି ମୁଁ କହିଲି ନାଇଁ ନାଇଁ ଏକ୍ଜାମ ଥିଲାବେଳେ ଛୁଟି କରିଦବ ନହେଲେ କଣ ହେଇଯାଉଛି ଯେ ଆଗ ଏକ୍ଜାମ ଟା ମେନ୍ ନା।
ହୁଁ।
ସେ କହିବେ ନାଇଁ ନାଇଁ ସେମିତି ହବନି ପିଲା ଗୁଡା ଅବାଗିଆ ମାନେ ତାଙ୍କ ପ୍ୟାରେଣ୍ଟ ମାନେ।
ହଁ ବା ଏଇ ଗାଁ ରେ ତମେ ଆସି ମୁଣ୍ଡ ଖରାପ ହେଇଯିବ। ମାନେ ଟିକେ ବି ପର୍ସନାଲ ବି କିଛି ନାହିଁ ମାନେ ମୁଁ କ୍ଲାସ୍ ରେ ଥିବି ଫୋନ୍ ସାଇଲେଣ୍ଟ କରିଥିବି ଏମତି ଦି ନି ଥର ବୋକାଳେ ଫୋନ କରିବେ। ଝିଅ ଆଜି ତାକୁ ବାଡେଇ ବନି। ଝିଅ ଆଜି ସେ ପାଠ କରିନି ମୋ ମୁଣ୍ଡ ଖରାପ ଜାଣିଛଟି।
ତମେ କହିଲାନି କ ମୁଁ ମାନେ ଯଦି ଯେତିକି ସମୟ ରହୁଛି ବାହାରେ ପାଠ ପଢ଼ୁଛି କି କଣ କରୁଛି। କଲେଜ ଯାଉଛି ସେତିକି ସମୟ କଲ୍ କରିବନି ଆ ପରଠୁ କଲ୍ କରିବ ଏଇ ଟାଇମ ପରଠୁ କଲ୍ କରିବ।
ନାଇଁ ନାଇ ମୁଁ ଏଥର କହିଦେବି ଶୁଣୁନ ମୁଁ କହିଦେବି କେବଳ ଟିଉସନ ଟାଇମରେ ଯାହା କଂପ୍ଲେନ୍। କି ଯାହା କହିଆର ଥିବ ଟିଉସନ ଟାଇମ ରେ ତମ ପିଲା ଆସିଲେ ଟିଉସନ ଛଅ ସକାଳ ସାଢେ ଛଅଟାରେ ସାଡେ ଛଅ ଟା ରୁ ସାଢେଆଠଟା ଭିତରେ ମତେ ଯାହା କଲ କରିବ। ଆଉ ଆଉ ମତେ କେତେବେଳେ କଲ କରିବେନି।
ସେଇ ସମୟରେ ମୁଁ ତମ ପିଲାମାନଙ୍କୁ ଟ୍ରିଟ୍ କରିବି ଆଉ ଖାଲି ସମୟରେ କହିଲା ମାନେ ହଉ ରଖିଦଉଛି।
ହଁ ହଁ।
ହଉ ଧନ୍ୟବାଦ ତମ ସହ କଥା ହେଇକି ବହୁତ ଭଲ ଲାଗିଲା।
ହଁ ହ ହଁ।